ତୋ।
ହମ କୁହନ୍ତୁ।
ନମସ୍କାର ମୁଁ କହିଲି ଆପ ଆପଣ କଥା ହଁ ମାନେ ଫାଙ୍କା ଅଛନ୍ତି?
ହଁ ହଁ ଫାଙ୍କା ଅଛି କୁହନ୍ତୁ।
କିଛି ଟାଇମ କଥା ହେଇ ପାରିବ ରା।
ହଁ ଆରାମସରେ।
ଆଚ୍ଛା ହଁ ମୁଁ କହୁଥିଲି କି ଆଜି ଆମେ କଥା ହବା ମାନେ ଯୋଉ ଛୋଟ ଛୋଟ ଛୁ ପ୍ରାୟ ଯେମିତି ସର୍ବ ଶିକ୍ଷା ଅଭିଯାନ ରହୁଛି ଆମର ଛଅ ରୁ ଚଉଦ ବର୍ଷ ପିଲାଙ୍କ ପାଇଁ ବାଧ୍ୟତାମୂଳକ ୟେ ଭିତରେ ତା ଉପରେ ଆପଣଙ୍କର ମତାମତ କଣ?
ମାନେ ଏ ଛଅରୁୁ ଚଉଦ ବର୍ଷ ପିଲାଙ୍କୁ ଅ ଯୋଉ ସର୍ବଶ ତୋ ଅଭିଯାନ ମାଗଣା ଯୋଉ ଇଏଟା ମିଳୁଛି ସେଟା ମିଳିବା ଉଚିତ୍ ନା ମିଳିବା ଉଚିତ ନୁହେଁ?
କାହିଁକି ନା ବହୁତ ପିଲା ଏମିତି ଅଛନ୍ତି ଯୋଉମାନେ କଣ କହିଲେ? ଶିକ୍ଷା ପାଇ ପାରୁନାହାନ୍ତି। ମେ ବି ଘର ପରିସ୍ଥିତି ନେଇକି ବିଭିନ୍ନ ପ୍ରକାର ପ୍ରୋବ୍ଲେମ ଅଛି। ହ ଏଇଟାର ବହୁତ ତାଙ୍କୁ ମାନେ ସୁବିଧା ହବ ଯେକୌଣସି ଜିନିଷରେ ଶିକ୍ଷା ପ୍ରତି ତାଙ୍କର ସ୍ବାସ୍ଥ୍ୟ ପ୍ରତି ସବୁ ବିଷୟରେ ସେ ଜାଣିପାରିବେ।
ହୁଁ ଯିଏ ଠୁ ଦିଅ ହଁ ନାଇଁ ଦେଖନ୍ତୁ ଯେହେତୁ ଛଅ ରୁ ଚଉଦ ବର୍ଷର ଗୋଟେ ପିଲା ଠିକ ଅଛି ତ ଆମେ ତାକୁ ଏ ଯୋଉ ଗଭର୍ଣ୍ଣମେଣ୍ଟ ଆମର ପ୍ରୋଭାଇଡ କରୁଛନ୍ତି କି ଛଅ ରୁ ଚଉଦ ବର୍ଷ ସର୍ବଶିକ୍ଷା ଅଭିଯାନ ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ।
ହଁ।
ବଢ଼ନ୍ତୁ। ତ ତା ଦେହରୁ ସେ କଣ ଗୋଟେ ପିଲାକୁ ମାନେ ନିଜ ଆଡକୁ ବାସ ସ୍କୁଲ ଆସିବା ପାଇଁ ଫାଷ୍ଟ ତ ସିଏ କଣ କରୁଛି ନା କିଛି ଡ୍ରେସ ହେରିକା ଦଉଛି ବହି ପତ୍ର ବି ଦଉଛି ତାପରେ ଆଉ କଣ କରୁଛି ନା ଆହୁରି ଏବେ ବି କଣ ଖାତା ଖାତା ହାରିକା ଦଉଛନ୍ତି ଆଉ ମଧ୍ୟାହ୍ନ ଭୋଜନ ବି ଦଉଛନ୍ତି ମଧ୍ୟାହ୍ନ ଭୋଜନ ତିନି ପୁଣି ବହୁତ ପ୍ରକାର ଖାଇବା ଦଉଛନ୍ତି ତ ଏତେ ସବୁ ଦେଲା ପରେ ବି ତ ଗୋଟେ ପିଲା କାହିଁକି ଅ ମାନେ ଗମ୍ ସରକାରୀ ସ୍କୁଲ କୁ ନ ଆସି କି ମାନେ ବେସରକାରୀ ସ୍କୁଲ କୁ ଚୁଜ୍
ସରକାର ସବୁ ସୁବିଧା କରୁଛନ୍ତି ହଁ ନାଇଁ ସରକାର ସବୁ ସୁବିଧା କରୁଛନ୍ତି ଯେମିତି ଗୋଟେ ଛୁଆଟା ସ୍କୁଲ ଆସିବାକୁ ମାନେ ଉତ୍ସାହିତ ହବ। କିନ୍ତୁ ସେ ସେତିକି ଧ୍ୟାନ ଦଉନାହାନ୍ତି କି ସେଠି ଶିକ୍ଷା ଟା ଠିକ ଭାବରେ ଦିଆ ହଉଛି କି ନାହିଁ ସେତ ତାଙ୍କର ଖାଇବା, ପିନ୍ଧିବା ସବୁର ବ୍ୟବସ୍ଥା କରିଦଉଛନ୍ତି ସେଇଟା ଠିକ କଥା। କିନ୍ତୁ ସେ ଧ୍ୟାନ ଦଉନାହାନ୍ତି ଯେମିତି ପ୍ରାଇଭେଟ ସ୍କୁଲ ମାନଙ୍କରେ ହୋମୱାର୍କ ଘରକୁ ଦିଆ ହଉଛିି ପିରିୟଡ଼ ଟୁ ପିରିୟଡ଼ କ୍ଲାସ ଟିଚର ଆସିକି ଆଭେଲେବୁଲ ହେଇକି ମାନେ କ୍ଲାସ ଟା କରୁଛନ୍ତି ପ୍ଲସ୍ ତାଙ୍କର ମନ୍ଥଲି ମନ୍ଥଲି ଟେଷ୍ଟ କରାହଉଛି, ହୋମୱର୍କ ଚେକ୍ ହଉଛି। ସବୁ ଯେମିତି ଚେକ୍ ହଉଚି ଗଭର୍ଣ୍ଣମଣ୍ ସ୍କୁଲରେ ସବୁର ସୁବିଧା ଅଛି କିନ୍ତୁ ଶିକ୍ଷାର ସେତେ ଇଏ ହେଇନି ହେଇପାରୁନି, ଯେମିତି କହିଲ କି ହୋମୱାର୍କ କଥା ସେଟା ସେତଇ ହେଇପାରୁନି। ତ ଜଣେ ପିଲା ବି କଣ ସେଇ ଢାଞ୍ଚାରେ ବଢି ଆସିଲେ କି ଆମେ ସ୍କୁଲ ଯିବୁ। ବାସ୍ ଖାଇ ପିଇକି ମଜା ମସ୍ତି କରିକି ଆସିବୁ, ପ୍ରାଇଭେଟ ସ୍କୁଲରେ କଣ ପଢା ହେଲା। ଶିକ୍ଷାକୁ ଚାହିଁବେ ସେ ସେଥିପାଇଁ ପ୍ରାଇଭେଟ ସ୍କୁଲରେ ପଢିବାକୁ ରାଜି ହଉଛନ୍ତି।
ମାନେ ଆପଣଙ୍କ କହିବା କଥା ଯେ ମାନେ ବାପା ମା ଆଉ ପିଲା ମାନଙ୍କର ଗୋଟେ ମାନସିକ ଇଏ ସୃଷ୍ଟି ହେଇଯାଇଛି ସ୍କୁଲ ଗଭର୍ଣମେଣ୍ଟ ସ୍କୁଲକୁୁ ନେଇକି ଯେ ସେଠି ଆମେ ଯାଉଛେ ଖାଲି ଖାଉଛେ ପିଉଛେ ଖେଳୁଛେ ବାସ ଆସୁଛି ପାଠ ପାଠ ପଢାର କିଛି ଇଏ ନାହିଁ କିନ୍ତୁ ଯଦି ସେଇଟାକୁ ସେି କଣ କରିବେ ଯେମିତି ଆମର ବେସରକାରୀ ସ୍କୁଲରେ ପ୍ରତି ମାନେ ସେକ୍ସନ ରେ କମ୍ପଲସରି ଏତିକିଟା ପିଲାରେ ଗୋଟେ ଟିଚର ରହିବେ ଆଉ ଗୋଟେ ଅଛି ନା ଏମିତି? ଏମିତି କଲେ ମାନେ ପିଲା ଆପଣଙ୍କ ଇଏରେ ଆକୃଷ୍ଟ ହେବେ ଯେମିତି ହଁ ପ୍ରାଇଭେଟ ଇଏରେ ହଉଛନ୍ତି ଆମର ଗଭମେଣ୍ଟ କୁ ବି ସେମତି ଆସିବେ।
ହଁ, ନା ପ୍ରାଇଭେଟ ସ୍କୁଲରେ ବି ହଁ ପ୍ରାଇଭେଟ ର ହଁ ମାନେ ପ୍ରଥମ କ୍ଲାସରୁ କିଛି ପ୍ରାଇଭେଟ ରହିଲା ବାକି ରେ ହିଁ ରହୁଛି ତାଙ୍କର କଣ ପ୍ରାୟ ଗଭର୍ନମେଣ୍ଟର ରହୁଛି ଗର୍ଣ୍ଣମେଣ୍ଟ ପାଠ ପ୍ରାଇଭେଟ ପାଠ ସେମ। କିନ୍ତୁ ପଢେଇବା ତରିକା ଟା ରହୁଛି ଅଲଗା। କୋଉ ୱେରେ ପଢେଇଲେ ପିଲା ପାଠ ପଢି ପାରିବେ
ହଁ ଆ ମାନେ ଆଉ ଗୋଟେ ଗୋଟେ ଲୋକଙ୍କର ଥାଏ ଯେ ନାଇ ଆମେ ଆମ ଝିଅ ଙ୍କୁ ଇଂଲିଶ ମିଡିୟମ ରେ ପାଠ ପଢଉଛେ ଆଉ ଆପଣଙ୍କୁ ପିଲା ଗଭର୍ଣମେଣ୍ଟ ସ୍କୁଲରେ ପଢିବ ମାନେ ଏଇ ଭାବନାଟା ଲୋକଙ୍କ ମନରେ ଯେ ମାନେ କଣ କହିଲେ ଏମିତି କାହିଁକି ଆସେ ଯେ ସେ ପଇସା ତାଙ୍କ ପାଖରେ ଅଛି ଆଙ୍କ ପାଖରେ ପଇସା ନାହିଁ ସେଥିପାଇଁ।
ସେଇଟା ସିଏ ଗୋଟେ ମାନେ ଥାଏ କଣ କହିଲ ସୋସାଇଟି। କି ଆମେ ଯଦି ଏତେ ପଇସା ରଖିକି ଆମେ ଯଦି ଆମ ଗଭର୍ଣ୍ଣମେଣ୍ଟ ଲୋକ କଣ କହିବେ ସେ ଲୋକଙ୍କୁ କହିବାଟାକୁ ଅନାନ୍ତି। ଯେ ଆମେ ଆମେ ଗୋଟେ ଏତେ ପଇସା ବାଲାଟା ଅଛୁ ଆମେ ଯଦି ଗଭର୍ନମେଣ୍ଟ ସ୍କୁଲରେ ପଢିବୁ ଲୋକ କଣ କହିବେ ଏଟା କଞ୍ଜୁଶଟା। ତ ସେଇ ଇଏରେ ସେ ଗୋଟେ ମେଣ୍ଟାଲିଟି ଥାଏ କି ଲୋକ କଣ କହିବେ ମେଣ୍ଟାଲିଟି ଧରିକି। ସେ ତାଙ୍କର ମାନେ ଜାଣନ୍ତୁ କି ନ ଜାଣନ୍ତୁ କିନ୍ତୁ ଛୁଆର ଇଣ୍ଟ୍ରେଷ୍ଟ ଥାଉ କି ନଥାଉ ସେ ସେଥିରେ ପଢେଇଆକୁ ଇଏ କରନ୍ତି ସୋସାଇଟି ମେଣ୍ଟେନ କରିବା ପାଇଁ କି ନା।
ହଁ ମୁଁ ବୁଝିଲି କିନ୍ତୁ ସେମ ଦେଖନ୍ତୁ ଆଗେ ଯେତେବେଳେ ମାନେ ସରକାର କୌଣସି ପ୍ରକାର ଇଏ କରୁନଥିଲେ ଠିକ ଅଛି ମାନେ କୌଣସି ପ୍ରକାର ସୁବିଧା ସୁଯୋଗ ଦଉନଥିଲେ ଯେ ଆମ ବାପା ମାଙ୍କ କଥା କହୁଛି ସେ ଟାଇମରେ ତ କିଛି ବି ଦିଆ ହଉନଥିଲା ଏମିତିକି ତାଙ୍କ ହାତରୁ ବହି ଖାତା ହେରିକା ପାଇଁ ବି ପଇସା ଦବାକୁ ପଡୁଥିଲା ସେ ଟାଇମ୍ ରେ ସେମାନେ କଣ ଥିଲେ ନା ସେମାନେ କଣ କରୁଥିଲେ ନା ସେ ଟାଇମରେ ସେମାନେ କଣ ତାଙ୍କ ଆଡୁ ସେ ଅଧିକ ମାନେ ଆଉ ଅଧିକ ପରିଶ୍ରମ କରୁଥିଲେ, ଭଲ ମାର୍କେ ଆଣୁଥିଲେ। ତାଙ୍କୁ କିନ୍ତୁ ଏତେ ସୁଯୋଗ ମିଳୁନଥିଲା କିନ୍ତୁ ଆଛିିକା ପିଲାଙ୍କ ପାଖରେ
ସେ ଅଲଗା ଥିଲା ସେତେବେଳେ ସମସ୍ତେ ଶିକ୍ଷାକୁ ଖୋଜୁଥିଲେ।
ହଁ। କିନ୍ତୁ ଆଜିକା ପରିସ୍ଥିତିରେ ଗୋଟେ ପିଲାକୁ ଯଦି ଆମେ ପାଠ ଫାଷ୍ଟ ପଢ଼ାଇବା ଆଗ ମାନେ ଏବେକା ଇଏରେ ଯେ ଆଗ ଗୋଟେ ଭଲ ଟ୍ୟିସନ୍ ଟିଏ ସ୍କୁଲ ଭଲ ଥାଉ ନଥାଉ କିନ୍ତୁ ଭଲ ଟିଉସନ ଟେ ଦରକାର। ମାନେ ଗୋଟେ ଟିଉସନ ଉପରେ ସେ ପୁରା ତାଙ୍କ ପିଲାର ଭବିଷ୍ୟତକୁ ନଦି ଦଉଛନ୍ତି। ବୁଝୁଛନ୍ତି ନା ନିଜେ ଦେଖୁନାହାନ୍ତି ମୁଁ କହିବା କ ଥା ଯଦି ବାପା ମା ମାନେ ବି ନିଜେ ଦେଖନ୍ତେ ପିଲାକୁ ବୁଝନ୍ତେ ନାଇଁ ପିଲା କଣ ଚାହୁଁଛି କୋଉଠି ପଢିବାକୁ ଚାହୁଁଛି ତା ଲେଭୁଲ କେତେ ସେ କୋଉଠିିକି ଯାଇ ପାରିବ, କଣ କରିପାରିବ ତ ଏଇଟାକୁ ଧ୍ୟାନ ଦେଲେ ମୁଁ ଭାବୁଛି କି ନାଇଁ ଗୋଟେ ପିଲା ର ମାନେ ଭଲ ଭବିଷ୍ୟତ ସେ ଗୋଟେ ଭଲ ମାନେ କିଛି କରିକି ଦେଖେଇ- ପାରିବ।
ହଁ, ପିଲା ଯେତେବେଳେ ପାଞ୍ଚ ବର୍ଷ ରୁ ତାର ପଢିଗଲା ସେତେବେଳେ ତାର ଏତେ ମାଇଣ୍ଡ ନଥାଏ କି ସେ କୋଉଠି ପଢିବ? ସେତେବେଳେ ହଁ ଆପଣ ଯୋଉଠି ପଢେଇଲେ ଚଳିବ କି ଯାହା କଲେ ଯେତେବେଳ ପିଲା ଗୋଟେ ଜାଣେ କି ଏଇଟା ପାଠ ବଲିବା ତା ଉପରୁ ଗୋଟୁ ପିଲା ଉପରେ ଛାଡିଦବା ଦରକାର। ପିଲା ଆଗକୁ କଣ ପଢିବାକୁ ଚାହୁଁଛି? ସେ କୋଉଥିରେ ଇମ୍ପରୁଭୁ କରିପାରିବ କୋଉଥିରେ କରିପାରିବ ନାହିଁ। ତ ସେଇଟା ଆ ଜି କାଲି ବୁଝୁନାହାନ୍ତି ସବୁ ବୁଝୁଛନ୍ତି କି ଆରେ ନାଇଁ ଏଇଟା ଭଲ ସ୍କୁଲ ଅଛି ମୁଁ ଏଇଠି ଆଡମିସନ କରିଥିଲେ ମୋ ଛୁଆ ଭଲ ପଢିବ। ସେ ଦେଖୁଛନ୍ତି ବାସ୍ ପରେ ଯ ଅନ୍ୟ ଜଣେ କିଏ କହିଦେଲା କି ଏଇଠି ଭଲ ପଢା ହଉଛି ସେଇଟାକୁ ଦେଖୁଛନ୍ତି।
ନାଇଁ ମୁଁ କହିବା ଆଉ ଗୋଟେ କଥା, ଯୋଉ ଗୋଟେ ପିଲାର ଯଦି ଆମେ ବାରମ୍ବାର ମ୍ବାର ସ୍କୁଲ ଚେଞ୍ଜ କରିବା ଠିକ ଅଛି ତ ପିଲା ଉପରେ କି- ଛି ମାନେ ପ୍ରଭାବ ପଡ଼େ।
ହଁ, ପଡିବ ନିଶ୍ଚିନ୍ତ। କାହିଁକିନା ସବୁ ସ୍କୁଲରୁ ମାନେ ପଢା ଶୈଳୀ ଏ ଟୁ ଜେଡ ଟିଚରଙ୍କ ବ୍ୟବହାର ବି ସବୁ ସେମ ନଥାଏ।
ତ ଗୋଟେ ଜାଗାରୁ ଯେମିତି ତମେ ଗୋଟେ ଜାଗାରେ ଷ୍ଟେ କରିଛ ରହିଛ। ତମେ ସେ ଜାଗାରୁ ଅନ୍ୟ ଜାଗାକୁ ସିଫ୍ଟ ହେବ ତମକୁ ଆଡଜେଷ୍ଟ କରିବାକୁ ଟିକେ ଟାଇମ ଲାଗିବ। ସେ ଲୋକଙ୍କ ସାଙ୍ଗରେ ସେ ପରିବେଶ ସାଙ୍ଗରେ ତ ସେମତି ସ୍କୁଲରେ ଜଣେ ଗୋଟେ ସ୍କୁଲରେ ଅଛି ତ ଅନ୍ୟ ସ୍କୁଲକୁ ଆଡଜେଷ୍ଟ କରିବାକୁ ଟାଇମ୍ ଲାଗିବ। ତ ସେ ସେତେ ମାନେ କଣ କହିଲ ଇଜିଲି ଆଡ଼ଜ ମାନେ ଆଡଜେଷ୍ଟ କରି ପାରିବନି ତା ପଢା ପ୍ରତି ବି
ମାନେ ହଁ ତାକୁ ଟିକେ ଟାଇମ ଲାଗିବ ହଁ। ସେ ପରିବେଶରେ ତାକୁ ଟିକେ ଅକୱାର୍ଡ ଲାଗିବ କିଛି ଟାଇମ ତାପରେ ତା ସାଙ୍ଗସାଥି ନଥିବେ ତା ମାଇଣ୍ଡ ଟା ସବୁବେଳେ ସେଠି ରହୁଥିବ। ଏମିତି ହେଇକି ତାର ପାଠ ପଢ ହଁ
ନେଗଲଟ ହବ।
ତା ପାଠ ପଢା ଉପରେ ବି ଟିକେ ଡିଷ୍ଟର୍ବାନ୍ସ ଆସିବ ନାଇଁ କି।
ହଁ ହଁ।
ହଁ ମୁଁ ସେଇକ ହୁଁ। ନାଇଁ ଏବେ ବି ମୁଁ ଦେଖୁଛି ବହୁତ ଲୋକ ଅଛନ୍ତି ଗାଁ ଗହଳିରେ ମାନେ ଘ କହିଲେ ଛୋଟ ଛୋଟ ଛୁଆଙ୍କୁ। କାଇହିଁ ସ୍କୁଲ ଯିବୁ ମଁ ଯାହା କାମ କର ପଇସା ଆଣେ? ତ ଏମିତି ବି କିଛି ଅଛନ୍ତି ଯୋଉମାନେ କରୁଛନ୍ତି ବୁଝୁଛନ୍ତି ନା ତ। ହଁ, ତ ମୁଁ କହିବା କଥା ତାଙ୍କୁ ବି ବୁଝେଇବା ଦରକାର ନହିଁ କିଏ ଦେଖନ୍ତୁ। ଯେହେତୁ ଛଅ ରୁ ଚଉଦ ବର୍ଷ ପିଲା ଠିକ ଅଛେ। ଆପଣଙ୍କୁ ତ ଟଙ୍କା ଟା ଖର୍ଚ୍ଚ କରିବାର ନାହିଁ ଏକରେ ଗୋଟେ ପିଲା। ଭଲ ସ୍କୁଲ ପାଇଲା ଆଉ ୱଲ ଏଜକୁଟେଡ ଆମ ଟିଚର ରହୁ ଯେହେତୁ ସେମାନେ। ଅ ମାନେ ପ୍ରାୟ ଙ୍କ ଅପେକ୍ଷାାନ ମ ହେ କଥା ସିଏ ଯେହେତୁ ବିଇ ଡ଼ି, ଓ ଟି ଇଟି, ଏଣ୍ଟ୍ରାନ୍ସ ସବୁ ପାସ୍ କରିକି ହିଁ ପୋଷ୍ଟିଂ ପାଉଛନ୍ତି ନା। ତ ସିଏ ତ ବେଟର ପଢେଇ ପାରିବେ ଯଦି ସିଏ ଚାହିଁବେ। ଆଉ ଗୋଟେ ପିଲାର ମାନେ ଯଦି ଗୋଟେ ଭବିଷ୍ୟତ ଗଢିବେ ତ ଫାଷ୍ଟ ମା ସେକେଣ୍ଡ ପରିବାର ଥାର୍ଡ ଟିଚର ଏଇ ତିନି ଜଣ ହିଁ ଗୋଟେ ଛୁଆକୁ ଗୋଟେ ଭଲ ମଣିଷ ଭାବରେ ହିଁ ଠିଆ କରିପାରିବେ। ଯଦି ଆ ଭିତରେ ଆଉ ଗୋଟେ ହଉଛି ପିଲା ଏଇ ଚାରିଟାକ ଯଦି ବାଲାନ୍ସ ନହେଲା ତ କୋଉଟା ବି ଗୋଟେ ତଳୁ ଯଦି ମାନେ ଢିଲା ରହିଲା, ତ ଭୁ ଶୁଡ଼ିବ ତ ଘର ନିଶ୍ଚୟ।
ହଁ।
ଫାଷ୍ଟ ତ ନିଜ ଉପରେ ପଡିବ, ଯଦି ବିି ପିଲା କିଛି ବି ଭବିଷ୍ୟତରେ ଖରାପ ହେଲା କିଛି ବି ତ ଫାଷ୍ଟ ତ ନିଜ ଉପ ନିଜେ ସେ ତା ମା ବାପା ପରିବାର ଉପରେ। ସେକେଣ୍ଡ ହଉଛି ସମାଜ ଭିତରେ ଯେହେତୁ ଆମେ ଗୋଟେ ସମାଜ ବା ଗୋଟେ ସୋସାଇଟି ଭିତରେ ରହୁଚେ। ତ କାଲି ସକାଳେ କହିବେ ନାଇଁ ତା ବା ପୁଅ ଏମିତି ଏମିତି ଅସୁବିଧା କରୁଚି। ତାଙ୍କୁ ବି ଖରାପ ଲାଗିବ ଯିଏ ଗୋଟେ ଛୁଆକୁ ମୁଁ ଛୋଟ ରୁ ଏତେ ବଡ କଲି ଏତେ ଭଲ ସ୍କୁଲରେ ପଢେଇଲି ଏମିତି ଯାହା ମାଗିଲା ତାହା ଦେଲି କିନ୍ତୁ ଲାଭ କଣ ହେଲା। ଯେତେବେଳେ ସେ ପିଲାର ଆସିବ ନାହିଁ ମୋ ବାପା ମାଙ୍କୁ ଏଇ ଦରକାର ସେଆଟା ଦରକାର ସେଇଟା ସେ ଦେଇ ପାରିବନି। ନାଇଁ କି?
ହଁ ସି ସେତେବେଳେ ବି ଯେତେବେଳେ ଛାଡିବ ପାଠଟା ସେତେବେଳେ ସେ ବୁଝି ନଥିବ ସେତେବେଳେ ତାକୁ ଲାଗଥିବ କି ହଁ ମୁଁ ଏବେ ଯୋଉ ରାସ୍ତାରେ ଯାଉଚି ଠିକ ଅଛି କିନ୍ତୁ ପରେ ସେତେବେଳେ ବୁଝିଲକୁ ସେତେବେ ଆ କିଛି ନଥିବ। ଯୋଉଟା କି ସେ ସୁଧାରି ପାରିବନି ସେଇଟା ପ୍ରାୟ ଜଣ ବୁଝନ୍ତିନି ଏମିତି ଭୁଲ କରି ବସନ୍ତି ଆଉ।
ହୁଁ ଠିକ ଅଛି ଆପଣ ଟିକେ କେ ବି ଦେଖନ୍ତୁ ଆପଣଙ୍କ ଘର ପାଖରେ ଯଦି କି ଛଅ ରୁ ଚଉଦ ବର୍ଷର ପିଲା ଥିବେ ତ ଆ ପଣ ଯେଉଁ ଆମର ଶିକ୍ଷକମାନେ ରହୁଛନ୍ତି ତାଙ୍କ ସହିତ ବି କଣ୍ଟାକ୍ଟ କରନ୍ତୁ। ଯେହେତୁ ଆମକୁ ବି ଯେହେତୁ ଗୋଟେ ପିଲା ଯଦି ଚେଞ୍ଜ ହେଇଯିବ ତ ଆମ ପାଇଁ ବି ଭଲ କଥା ନା। ଆମରି ଭିତରୁ ହିଁ ଗୋଟେ ପିଲା କିଏ ଭଲ ମଣିଷ ହେଇକି ବାହାରିବ ନା।
ହଁ ହଁ ଶିକ୍ଷା ତ ଆଜିକାଲି ଦୁନିଆରେ ନିହାତି ଦରକାର।
ହଁ ଆପଣଙ୍କ ସହିତ କଥା ହେଇକି ଭଲ ଲାଗିଲା ମୁଁ ଆଉ ଫାଙ୍କା ଟାଇମ୍ ରେ ଆ ଆପଣଙ୍କ ସହିତ କଥା ହେବି। ଥ୍ୟାଙ୍କ ୟୁ ମ୍ୟାମ, ଆଜ୍ଞା ରଖୁଚି ମ୍ୟାମ।
ଆଜ୍ଞା ଆଜ୍ଞା।